ହ୍ୟାଲୋ
ହ୍ୟାଲୋ
ଗୁଡ଼ ଇଭିନିଂ।
ଗୁଡ଼୍ ଇଭିନିଂ।
ଶୁଭା ଯାଉଛି ନା ଭଲ ସେ
ହଁ ଶୁଭା ଯାଉଛି ଟିକେ ଇକୋ ହଉଛି।
ଆଚଛା ନାଇଁ ସୁଭ ବୁଝା କରୁଛି ନା କଥା
ହଁ କ କଥାା କ୍ଲିଅର୍ ଅଛି ଠିକ୍ ଅଛି।
ହଉ
ହୁଁ ହଁ ଭଲ ଅଛି ଚାଲିଛି ଏମିତି ଆଉ ତମେ
ହଁ ମୁଁ ହଉଛି ପୁରା ଭଲ ଅଛି। କଣ ଖାଇଲ ଆଜି?
କାମ କେତେବେଳେ ଏବେ
ହୁଁ ଏବେ ଦିନ ବଳା ବି କଣ ଖାଇଛ?
ଓହୋ ହୋ ଦିନବେଳା ଆଜି ଗୋଟେ ତରକାରୀ ହେଇଥିଲା ଆଉ ଶାଗ ଭଜା ଟିକେ ଖାଇଛି। ଆଉ ଏବେ ସନ୍ଧ୍ୟାରେ ବି ଟିଫିନ୍ ଖାଇଛି। ହଁ ଓ ଲଞ୍ଚ ଟା ତ ହେଇନି ଆଉ ତ ରୋଷେଇ ଚାଲିଛି।
ଲାଗିବ ଆହୁରି ଗୋଟେ ଘଣ୍ଟା କି କଣ ଖରା ମାସ ଟା କଣ କି ମାନେ ଡେରିରେ ଖାଇଲେ ବି ବିଶେଷ କିଛି ଅସୁବିଧା ନାହିଁ। ବେଶି ଡେରି ରେ ଖାଇଲେ ବିି ହେଲା ଦେହ ପାଇଁ
ହଁ ବେଶୀ ଡେରିରେ ଖାଇଲେ ବି କଣ ହଉଛି କହତ
ମାନେ ଇଛା ହଉନି ହଁ ଇଚ୍ଛା ତ ହବନି ତାପରେ ଯେତିକି ଡେରି ହବ ଭୋକ ମରି ମରି ଯିବ। ତାପରେ ଗ୍ୟାଷ୍ଟିକ୍ ହେଇଯିବ ବେଶୀ ଡେରି ରେ ଯଦି ଖାଇବ। କାହିଁକି ଯେତିକି ତମେ ସନ୍ଧ୍ୟା ସମୟରେ ରାତିରେ ଯୋଉ ଆମେ ଖାଉ ନାଇଁ ଯେତିକି ଶୀଘ୍ର ଖାଇବ ସେତିକି ଦେହ ପାଇଁ ଭଲ। ଶାସ୍ତ୍ର ରେ ହିଁ ଲେଖା ହେଇଚି କାହିଁକିନା ରାତି ସମୟରେ ରାତି ଯେତେ ବଢି ବଢି ଯାଏ ନାଇଁକି ଆମର ଯୋଉ ଜୀର୍ଣ୍ଣ ଶକ୍ତି ଟା ମାନେ ଦେହରେ କମି କମି ଆସେ ହଁ ପାଚନ ଶକ୍ତି ଟା ସେଟା କମି କମି ଆସେ। ତେବେ ରାତିରେ ଆମେ କିଛି କାମ କରୁ ନା ହଁ ଆମକୁ ଆଉ ଭୋକ ଦେଖାଏନି ସେଟା ଦିନ ବେଳା କଣ କି ତମେ ସେଥିପାଇଁ ସକାଳେ ଯଦି ବି ଖାଇଥିବ ତାହେଲେ ଦି ତିନି ଘଣ୍ଟା ପରେ ପୁଣି ତମକୁ ଭୋକ ଦେଖେଇବ। କାହିଁକି ଦିନ ବେଳେ ଆମର ପାଚନ ଶକ୍ତି। ଶକ୍ତି ଟା ଅଧିକ ବଢେ ନା ସୂର୍ଯ୍ୟ ତାପ ଯୋଗୁ
ହଁ
ସେଥିପାଇଁ
ସେଇଆ ଆଉ ଦିନ ଯାକ ଆମେ କାମ କରିଥାଉ
ଇଆଡେ ସିଆଡେ ହେଇଥାଉ ହଁ ରାତିରେ ରାତିରେ ବଡି ଟା ପୁରା ରେଷ୍ଟ ନେଇକି ହେଇଯାଏ ନା ସେଥିପାଇଁ ମାନେ ମୁଁ ସ୍ଲୋ ବି ୱାର୍କ ସ୍ଲୋ ଧୀରେ ଧୀରେ କାମ କରେ।
ହଁ ପରା ହଜମ ହବନି ମାନେ ବହୁତ ଧି ଧିରେ ଧିରେ ଧିରେ ହବ ଖାଇଲା ଜିନିଷ।
କି ଅଳ୍ପ ଖାଇବ ସେତିକି ନିଜ ଦେହ ପାଇଁ ଭଲ। ମାନେ ଜଣେ ଜଣେ ଅଛନ୍ତି। ଅଛନ୍ତି କଣ କି ରାତିରେ ମାନେ ବହୁତ। ମାନେ ପେଟ ଫୁଲ ହେବା ଯାଏ ଖାଆନ୍ତି। ପେଟ ପୁରା ଖାଇକି ସୋଇପଡ଼ିବେ ନାଇଁ କି ହଁ ଶୋଇ ଶୋଇ ପଡିବା କଣ ସେମିତି କିଛି ନାହିଁ ମାନେ ଦିନ ସମୟରେ ତମେ ଯେତେ ଅଧିକ ଖାଇପାରୁଛ ସେତିକି କି ଭଲ କିନ୍ତୁ ରାତିରେ ଯେତେ ଅଳ୍ପ ଖାଇପାର ହେବ ସେତ୍
ସେଇୟା ବା ଏ ଯୋଉ ଉଁ ଜାପାନର ଯଉ ଲୋକମାନେ ସେମାନେ କେମିତି କରନ୍ତି ସକାଳୁ ଉେଲେ ଫୁଲ ଖାଇବେ ପୁରା ସକାଳୁ ସେମାନେ ପୁରା ପେଟ ଫୁଲ୍ ହଁ ତାପରେ ଧୀରେ ଧୀରେ ଖାଇବା ଟିକେ ଟିକେ ମାନେ କମେଇ ଦେବେ।
ସେତିରେ ମାନେ ବହୁତ ଅଳ୍ ଖାଇକି ସେମାନେ ଶୁଅନ୍ତି। ଏଥର ଲୋକମାନେ ମାନେ ବହୁତ୍ ମାନେ ସୁସ୍ଥ ସବଳ ହିଁ ରୁହନ୍ତି।
ହଁ ସୁସ୍ଥ ସବଳ ଆଉ ତାଙ୍କର ଟିକେ ସଫାସୁତୁରା ବି ଟିକେ ନା ମାନେ ସବୁ ଜିନିଷ। ହୁଁ ଉଁ ଲୋକ ଲୋକମାନେ ବି ସେତିକି ସଶକ୍ତ ହେବା ଦରକାର ସବୁ ଜିନିଷ ସଫା ସୁତରା ରଖିବା ଦରକାର।
ଭାରତ ଭାରତରେ ବି ସେମିତି ଚାଲିଛି। ବହୁତ ଲୋକ ଅଛନ୍ତି ଯଉମାନେ କି ମାନେ ନିୟମ ଯାହା ଅଛି କେତେବେଳେ ଖାଇବା କେତେବେଳେ ଗାଧେଇବା କେତେ ସମୟ ଶୋଇବା ବହୁତ୍ ଯୋଉମାନେ। ନେ ସେ ନିୟମ ଗୁଡ଼ାକ ପାଳନ କରିକି ସମସ୍ତେ ଯଦି ନିୟମ ପାଳନ କ କଲେ ଜାପାନଠୁ ବି ଆମ ଦେଶଟା ବି ବହୁତ ଉନ୍ନତି
ହଁ ଆଗରୁ ଟିକେ କମ୍ ଥିଲା କିନ୍ତୁ ଏବେ ଯେଉଁ ସ୍ୱଚ୍ଛ ଭାରତ୍ ଆଉ ଯେଉ ଅଲଗା ଅଲଗା ଯୋଉ ସ୍କିମ୍ ଯାକ ଯେଉଁ ଆସିଛି ସେଥିପାଇଁ ଏବେ ଟି ଟିକେ ଟିକେ ମାନେ ବୃଦ୍ଧି ହେଲାଣି ବାକି ଟିକେ ଟିକେ ଦେଖିବାକୁ ଗଲେ।
ଆ ମଣିଷ ବି ଜାଣିଗଲାଣି ମାନେ ବଞ୍ଚିବା ଶୈଳୀ ଟା କଣ।
ଏଇଯାକ ବି କରିଅ।
ସହରରେ ରହିଲେ କଣ ଗାଁରେ ରହିଲେ କଣ ମାନେ ସେମତି ଯଦି ଦେଖିବାକୁ ଗଲେ ନାହିଁ କି ସହରରେ ରହିଲେ ମାନେ ଆମ ପାଇଁ ମଣିଷ କଣ ସହରକୁ କଣ ପାଇଁ ଯାଏନା କିଛି ଦି ପଇସା ରୋଜଗାର କରିବା ପାଇଁ ସେ କିଛି ଗୋଟେ ମାଧ୍ୟମ ଖୋଜେ। କୁଆଡ଼ୁ ଚାକିରିଟେ କରିବି କି ଯାହା ବି ଯିଏ କରେ ସେଇଟା ପାଇଁ ସେମାନେ ନିଜ ନିଜ ପାଇଁ ସେ ସମୟ ଦେଇପାରେନି ସେଠି ମାନେ ସକାଳୁ ଉଠିଲେ ମୁଁ କେମିତି ରୋଷେଇ କରିବି ଗାଧେଇବି ଖାଇବି ପୁଣି ଉଁ ମାନେ ଅଫିସ୍ ଯିବି ଅଫିସରେ କାମ ସରିବ ପୁଣି ଆସିବ। ପୁଣି ଯୋଉମାନେ ସେମିତି କି ସମୟ ଦେଇପାରେନି ମଣିଷ କିନ୍ତୁ ଗାଁ ଗହଳିର ଲୋକମାନେ ହଁ ଅଧିକ ଧ୍ୟାନ ଦ ଯାହା ଦ୍ଵାରା କି ସେ ନିଜ ନିଜ ପ୍ରତି କିନ୍ତୁ ମଣିଷ ମାନେ ତମେ ଠିକ ଅଛି ନିଜ କାମକୁ ବି ଗୁରୁ ତ୍ଵ ଦିଅ ଅଧିକ ଗୁରୁତ୍ୱ ଦିଅ କିନ୍ତୁ ନିଜକୁ ବି ମଧ୍ୟ ଗୁରୁତ୍ୱ ଦିଅ ଯେ କାହିଁକି ନା ନିଜେ ଯଦି ତମେ ଆଜି ସୁସ୍ଥ ଥିବ ତାହେଲେ କାଲି ତମେ କାମ କରିବାର ଆଉ ଯଦି ଦେହ ଅସୁସ୍ଥ ଥିବ ତାହେଲେ କାମ ଥାଇକି କଣ ଲାଭ ହବ କୁହ।
ସେଇଆ ସେଇଆ ଫାଷ୍ଟ ଫାଷ୍ଟ ରଖିବ ଦେହ ପା ଠିକ ର
। ସେ ଆଦ
ସେଇଆ ନା ହୁଁ ଦେଖିବ ସହର ଲୋକମାନଙ୍କଠୁ ଗାଁ ଲୋକମାନେ ବହୁତ ସୁସ୍ଥ ତାଙ୍କର ଚୁଟି ଫୁଟି ବି ମାନେ କେତେ ବଢି ଥିବ ଏତେ ଝଡ଼ି ନଥିବ
ଏ ପରିବେଶ ଉପରେ ନିର୍ଭର ଗାଁ ର ପରିବେଶ ଆଉ ସହରର ପରିବେଶ ଭିତରେ ମାନେ ଖାଇବାକୁ ସେଇା ହଁ ପ୍ରାକୃତିକ ଖାୟ ସବୁ ଖାଆନ୍ତି ମାନେ ସହରରେ ସକାଳ ଦେଖ ଗାଁ ଗହଳିରେ କଣ କରନ୍ତି। ସକାଳୁ ବି ଯାହା ଖାଆନ୍ତି ଯଦି ସେମାନେ ନିଜେ ବନେଇକି ଥାନ୍ତି ତାପରେ ଘର ଖାଇବା ସହରରେ କଣ କି ଆମେ ଯାଉଛୁ ସକାଳୁ ହୋଟେଲ ପଳଉଛୁ ଟିଫିନ ଖାଇବାକୁ ଘରେରେ ତିନି ବେଳା ଧାର ଶ ପୁଣି ଇଭିନିଂ ଟାଇମ ରେ ଚାରିଟା ପାଞ୍ଚଟା ହେଲା ସନ୍ଧ୍ୟା ଟାଇମ୍ ହେଲେ ପୁଣି ଟିକିଏ ଖାଇବାକୁ ପଳଉଛୁ। ଯାହା ଦ୍ଵାରା କି ଦେହ ଅସଥ ଅଛି କିନ୍ତୁ ଗାଁ ଗରେ ସେମିତି ନୁହେଁ। ଗାଁ ଗହରେ ନିଜେ ବନେଇ କି ନିଜେ ତମେ ଖାଇବ ଯରେ ଦେ ମାନେ ଟିକେ ସୁସ୍ଥ ରୁହେ ଆଉ
ହୁଁ ସେମାନେ ବି ଖାଉଛନ୍ତି ଛଣାଛଣି ଯାକ ଯେ ଏତେ ନାହିଁ କେବେ କେବେ କିନ୍ତୁ ସହରିଆ ଅଞ୍ଚଳ ହେଲା ବଳେ ତ ସବୁଦିନ ରହିବ ଏକା ଟିକେ ଟିକେ ହଁ ପ୍ରତିଦିନ କିଛି ବି ରୋଷେଇ ନ କଲେ ବି ଜାଲ ହୋଟେଲ ରୁ ନେଇକି
ଳସ ଖାଇଲେଁ ତାପରେ ଗାଁରେ ବି ସେ ସବୁ ଚାଲେ କାଳକ୍ରମ ଅନୁସାରେ ପାଷାରେ ତ ହଁ ମାନେ ଏବେ ଗାଁ କୁ ମଧ୍ୟ ଲୋକ ଆଉ ଦେଖୁନାହାନ୍ତି ମାନେ ଯେତିକି ମୂଲ୍ୟବାନ ଦେବାକୁ ଦେବା କଥା ହଁ ଏଇ ତ ମାନେ ଗାଁ ଗହଳିରେ ଘରରେ ତ ଯାହା ଉ ଘର ଯାହାର ବନେଇବା ପାଇଁ ଗଛ କଟା ପିଲା ଗାଁ ରେ ବି ଏବେ ଗଛ କଟା ହଉଛି ହଉଛି ଗାଁ ଗହଳିରେ ଏବେ ଅଛି ବହୁତ କିଛି ଭଲ ଅଛି କିନ୍ତୁ ଗାଁ ଗହଳିରେ ବି ଲୋକ ଲୋକମାନେ ଜାଗା ବାଡ଼ି ପାଇଁ ବି ଗଛ କାଟି ଦିଅନ୍ତି ସେଏ କରନ୍ତି ଜଙ୍ଗଲରୁ ଡେଲି ସବୁଦିନେ କାଠ ଆଣିକି ଜଙ୍ଗଲ ବି ଧରେ ଦେଖିବା ଯାଉଦିନ ନା
ସେଇଆ ଆଉ ଗାଁ ଲୋକ ଯାକ ସେମାନଙ୍କର ଡେଲି କିଛି ନା କିଛି ଗୋଟେ ଚାଲିଛି, କାମ ମାନେ ଗୋଡ ହାତ ସେମାନଙ୍କର ଖେଳୁଥିବ ପୁରା ଯମାନେ ବସିକି ରହିବେନି, ଆଉ ପ୍ରତି ଯୋଉ ଋତୁ ଜାଗା ଆସେ ପ୍ରତି ଋତୁରେ ସେମାନଙ୍କର କିଛି କିଛି ଚାଷ ହବ, ନାଇଁ ବର୍ଷା ଦିନରେ ଧାନ ଚାଷ କି ପ୍ରତି ଋତୁରେ ସେମାନେ କିଛି ନା କିଛି ଚାଷରେ
କିଛି ନା କିଛି ଚାଷ କରିକି ମାନେ ନିଜକୁ ବି ସମୟ ଦିଅନ୍ତି ତାପରେ ନିଜ ପାଇଁ ବି କିଛି କରନ୍ତି, ସେମାନେ ମାନେ ଏମିତି ନୁହଁ କି ଖାଲି ସେଥିପାଇଁ ତ ମାନେ ଗାଁ ଗହଳିରେ ରହିବା ଲୋକମାନେ ଅଧିକା ବର୍ଷା ସୁ ବି ବଞ୍ଚନ୍ତି ସେମାନେ କାହିଁକିନା ସେମାନେ ପରିଶ୍ରମିକ
ଅଧିକ ବର୍ଷ ପଞ୍ଚଛନ୍ତି। ତାପରେ ହେଲା ସେମାନଙ୍କୁ ଦେଖିବ ସେମାନେ ଅଧିକ ବୟସ ହେଇଯାଇଥିଲେ ବି ଟିକେ ଜଣା ପଡିବେନି ହଁ
ମାନେ ଅଧିକ ବୟସ ହେଇକି ବି ଜଣା
ହଁ ଆଉ ସୁସ୍ଥ ଥିବେ ସେମାନେ ପୁରା ଏତେ ବି ସେମାନଙ୍କୁ ରୋଗ ବି ଏତେ ମାଡୁନି ଗାଁ ଲୋକମାନଙ୍କୁ।
ନାଇଁ ଏଇନେ ତ ମାନେ କୋଡିଏ ବାଇଶ ପନ୍ଦର ଅଠର ବର୍ଷରୁ ହିଁ ଗ୍ୟାସ୍ ଟିକ ହେଇଯାଉଛି। ଅଣ୍ଟା ବଥା ପିଟି ବଥା ସବୁ ମୁଖ୍ୟ ହଉଛି ଆମ ଖାଇ ଜିନିଷ ତ ଖାଇବା ଜିନିଷକୁ ଯଦି ଆମେ ନିଜେ ହଁ ସନ୍ତୁଳନ କରି। ଯଦି ରଖିଦବା ତାହେଲେ ନାଇଁକ ଆମକୁ ବି କିଛି ହବନି ମୁଖ୍ୟ ହଉଛି ସେଇଟା ଜିନିଷ ସେକେଣ୍ଡ ଦ୍ଵିତୀୟ ହଉଛି କଣ କି ମାନେ ଶାରଦିଆ ଖାଦ୍ୟ ଆମେ ଖାଇଲୁ ପୁଷ୍ଟିକର ଖାଦ୍ୟ କି କିଛି ଖାଇଲୁଣି ବାହାର ମାନେ ବାହାର ଜିନିଷ ଅଧିକ ଖାଇଲେ ହୁଏନି ଦେଖ ଆଗରୁ କଣ ଆମେ କୋଳି ଖାଉଥିଲୁ। ପିଜୁଳି ଇଏ ସିଏ କାଜୁ ବାଇ ବେସ ସବୁ ମାନେ ବିଭିନ୍ନ ପ୍ରକାର ସେ କୋର୍ କୁ କୁଇ କଣ କଣ ସବୁ ଆସି ମସଲା ଯା ତ ଛୋଟ ଛୁଆ ମାନେ
ଠିକ ଆଉ ଏବେ ସବୁ ଜିନିଷ ତ ଫଳମୂଳ କି ଯାହାଲେ ବି ଆମେ ହାଇବ୍ରିଡ ଖାଇବାକୁ ଲାଗିଲୁ ସାର ଜିନିଷ ସେଟା ମାନେ ମାର୍କେଟ ରୁ ଯାହାବ ମିଳୁଛି। ହୁଁ ସେ ଜାଗ ଖାଇଲେ ତ ଆଉ କଣ ହବ ଆଉ ପୁଷ୍ଟି ବି ମିଳିବନି ଆଉ ଦେହ ବି ଧୀରେ ଧୀରେ ସେ
କୁ ନିଜେ ପରିଶ୍ରମ କରିକି ମାନେ ସହର ମୁଁ ଉ ଯାଇକି ଗଲେ ବି ନାଇଁ ନିଜ ଗାଁକୁ କେବେ ଗାଁ ମାଟିକୁ ଭୁଲିବା ନାହିଁ ଗାଁ ତାକୁ ଯାଇକି ଗାଁର ଉନ୍ନତି ପାଇଁ କାହିଁକି ନାହିଁ ସବୁ ମଣିଷ ପ୍ରାୟ କଣ ସହରକୁ ଯାଆନ୍ତି କେବଳ ଦି ପଇସା ରୋଜଗାର ଯାହାଦ୍ୱାରା କି ସେମାନେ ଗାଁ କୁ ବୁଲି ଯାନ୍ତି। କିନ୍ତୁ ଗାଁ କୁ ଆସିକି ଗାଁ ପାଇଁ ବି କିଛି କରିବା
ହୁଁ ଠିକ୍ ଠିକ୍ ସେଇଆ
ସେ ସବୁ ବି ମଣିଷକୁ ଭାବିବା ଦରକାର।
ହୁଁ ଠିକ୍
କାହିଁକି ନା ଏଇ ହଁ ସେଟ ଗାଁ ପ୍ରତି ବି କିଛି କରିବାକୁ ପଡ଼ିବ ନା। ଯାହା ଦ୍ଵାରା କି ମାନେ ଗୋଟେ ମଣିଷ ତ ଜୀବନ ପାଇକି ଯଦି ତମେ ନିଜ ମାଟି ପାଇଁ ଯଦି କିଛି କରିନ ତାହେଲେ କଣ କାହିଁକିନା ସେ ମାଟି ହିଁ ଆମକୁ ଛୋଟରୁୁ ବଡ କରିଛି ସେ ମାଟିରେ ହିଁ ଆମେ ବଢିଛୁ ସେ ମାଟିରେ ହିଁ ଚଳିଛୁ ଆଜି ଯାହା ବି ଆଜି ଆମେ ହେଇଛୁ ସେ ମାଟି ପାଇଁ ହେଇଛୁ ଯଦି ବି ଭବିଷ୍ୟତରେ ଆମେ ବଡ ମଣିଷ ହେଇକି କିଛି ଗୋଟେ କରିପାରବା ତାହେଲେ ପ୍ରଥମ କାର୍ଯ୍ୟ ଆମର ହଉଛି ଯେ ନିଜ ଗାଁ ପାଇଁ ନିଜ ମାଟି ପାଇଁ ନିଜ ମାତୃଭାଷା ପାଇଁ କି ଛି
ହୁଁ ହୁଁ ଠିକ ହଁ ଆମେ ବି ଆଗ ତାହେଲେ କିଛି ଭଲ କାମ କରିବା ଆଉ ଗାଁ ପାଇଁ ହୁଁ ଚାକିର ବାକିରି ପଇସା ପତ୍ର କମେଇକିନା।
ହଁ
ହୁଁ
ନା ମୁଁ ଖାଇନି। ଖାଇବି ଆଉ ଟିକେ ଗଲେ।
ହୁ ହୁ ହୁ ହଉ ଠିକ୍ ଅଛି ତାହେଲେ ଆଉ ହୁ ହୁ।